ହାଲୋ
ଆଜ୍ଞା। ଆଜ୍ଞା।
ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ଆଜ୍ଞା।
ହୁଁ ଆଜ୍ଞା କୁହନ୍ତୁ କେମିତି ଅଛନ୍ତି?
ନମସ୍କାର ଆଜ୍ଞା, ଭଲ ଅଛି।
ନମସ୍କାର ଆଜ୍ଞା, ଆଉ ଦେହ ସବୁ ଭଲ ଅଛି?
ହଁ ଦେହ ପା ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି। ହୁଁ ଆପଣଙ୍କ ଆଡେ ଖରା କିପରି ହଉଛି
ଆ ପ୍ରବଳ ଖରା, ଆଉ ଖରା କଣ କହୁଛି।
ଖରାରୁ ମନେ ପଡିଲା ଆଉ ଚାଷ, ଚାଷ ବାସ ସବୁ ଆପଣଙ୍କ ଆଡେ କେମିତି ଅଛି?
ଚାଷ ବାଷ ତ ଚାଲିଛି ଆଉ ଖରାକୁ। ଟିକେ ବର୍ଷା ହେଲେ ଆହୁରି ଟିକେ ଭଲ ହବ ଉନ୍ନତ ଧରଣର ଆଉ।
ଆଛା।
ଆମର ଏପଟରେ ରବି ଚାଷ ବି ହଉଛି।
ଆଛା ଆମର ଏପଟେ ବିଲରେ ପାଣି ମଡେଇଛନ୍ତି। ପମ୍ପ ସେଟ ସାହାରେ ପୋଖରୀରୁ ପାଣି ନେଇକି ବିଲରେ ମଡା ହେଇଛି ଏବଂ ବିଲରେ ମାଡ଼ା ହେ ସାରିଲା ପରେ ଆମର ଧାନ ଗୁଡିକୁ ନେଇକି ତଳି ପକା ହେଇଛି।
ହୁଁ ହୁଁ।
ତଳି ହବା ପାଇଁ ଧାନ ସବୁ ବୁଣା ହେଇଛି। ଯେହେତୁ ବର୍ଷାର ଅଭାବ ଅଛି ଆମକୁ ପୋଖରୀ ପାଣି ରେ ଚାଷ କରିବାକୁ ପଡୁଛି। ହୁଁ।
ଆଜ୍ଞା। ଆଉ ଆପଣଙ୍କର ରଜ କେମିତି କଟେଇଲେ।
ରଜ ଏଁ ଏଁ ସେଇପରି ସାଧାରଣ ଭାବରେ ଗୋଟେ କଟିଲା। ଆଗ ଭଳି ଆଉ ଏତେ ମଉଜ ମଜଲିସ୍ ନଥିଲା। ଆପଣଙ୍କ ଆଡେ ରଜ କିପରି ପାଳନ ହେଲା।
ଆମର ତ ଅ ଆଗରୁ ସବୁ ମା ମାନେ। ମାନେ ଆମର ପିଠା କରନ୍ତି ପୋଡ ପିଠା କରନ୍ତି। ଆଉ ମଣ୍ଡା ପିଠା କରନ୍ତି କାକରା ପିଠା କରନ୍ତି ଆମର ସବୁ ସେଇ ପିଠା ସବୁ ହଉ। ଚି କିନ୍ତୁ। ଆମେ ଏଇ ପ୍ରେସର ଦିହରେ ପୋଡ଼ପିଠା କରିଦେଉଛୁ। କ୍ଷୀର ପୋଡ ପିଠା କରିଦଉଛୁ ବିିରି ପୋଡ ପିଠା କରିଦଉଛୁ ସେ କିନ୍ତୁ ନିଆଁ ଦିହରେ। ପୁରା କଡେଇ ଦେହରେ ତଳେ ନିଆଁ ଜଳା ହଉଥିବ।
ଚୁ ଚୁିରେ ଯୋଉଟା ହୁଏ ଆପଣଙ୍କଡ ସେ ଚୁ
ହଁ ହଁ ଚୁନା କରିକି ପିଠା କରନ୍ତି ଜନ୍ତି କିି। ଖୁବ ସୁନ୍ଦର ଲାଗେ ସେ ପିଠା।
ଆଜ୍ଞା।
ରଜ ଚାରି ଦିନ ଯାକ ଆମେ। ବହୁତ ମଜା କରୁ ସବୁ ଛକ ଛକ ମାନଙ୍କରେ ସବୁ ତାସ ଖେଳନ୍ତି ବଡ। ଲୋକମାନୋନ ଆଉ ଇଏ ଲୁଡୁପାଲି ଖେଳନ୍ତି। ଆଉ ପାନ ଖାଆନ୍ତି ପିଠା ପଣା ସବୁ ଖାଆନ୍ତି। ଆମ୍ବ ପଣସର ଆଉ ମିଠାର ଆସର ଲାଗିଥାଏ। ଏମିତି ସବୁ ଚାଲେ ଆଉ ରଜ ଟା ଆଉ ଖୁସିରେ। ସାଙ୍ଗ ମାନଙ୍କ ଘରକୁ ଆମେ ଯାଉ। ଆମ ଘରକୁ ସାଙ୍ଗମାନେ ସବୁ ଆସନ୍ତି।
ବର୍ତ୍ତମାନ ବର୍ତ୍ତମାନ ରଜ କହିବାକୁ ଗଲେ କେବଳ ଘରେ ବସିକି ପିଲାମାନେ ମୋବାଇଲ ଦେଖୁଛନ୍ତି ଏବଂ ଟିଭି। ଦେଖୁଛନ୍ତି ନହେଲେ ବାହାରକୁ କୋଉଠି ଚିତ୍ରାଳୟ କୁ ଯାଉଛନ୍ତି ଅ ସିନେଚିତ୍ର ଦେଖିବା ପାଇଁ ବର୍ତ୍ତମାନ ରଜ ଆଉ ଆଗ ଭଳିଆ ବର୍ତ୍ତମାନ ଚୁଲିର ବ୍ୟବସ୍ଥା ମଧ୍ୟ ନାହିଁ ଯେ କି ବଡ଼ ଧରଣର ପୋଡ଼ ପିଠା କରିବେ ବନ୍ଧୁ ବ ସାଙ୍ଗସାଥି ମାନଙ୍କୁ ଡାକିବେ ସେଭଳିଆ ବ୍ୟବସ୍ଥା ନାହିଁ ଦଳିତ ପ୍ରାୟ ଲୋକ ଆଉ ଗଛରେ ବାନ୍ଧୁନାହାନ୍ତି କାରଣ ଗଛ ବି ନାହିଁ।
ହୁଁ ଗଛ ତ ସବୁ କାଟିଦେଲେ ସେଇଟା କରିବା ଦ୍ଵାରା ଖରାପ ପ୍ରବଳ ହଉଛି।
ଆଜ୍ଞା।
ହଁ ଜୀବଜନ୍ତୁ ମାନେ ବି ବହୁତ ହଇରାଣ ହଉଛନ୍ତି। ସବୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଗଛ ଲଗେଇବା ଟା ହଉଛି ମୁଁ ମୁଖ୍ୟ। ଗଛ ନ ଲଗେଇଲେ କେମିତି କଣ ଚଳିବ?
ପ୍ରାୟତଃ ଆମର ଗଛ ଗଛ ଗଛରେ ଗଛରେ ଯୋଉ ଆମର ଲାଗେ ଅ ଦୋଳି ସେଏ ତ ପ୍ରାୟ ଦୁଇ ପ୍ରକାର ଆମର ଗୋଟେ ବାଉଁଶ ଦୋଳି ଲାଗେ ଆଉ ପଟା ଦୋଳି ଲାଗେ।
ହୁଁ। ଆମର ମଧ୍ୟ ସେଇୟା ହୁଏ କିନ୍ତୁ ବର୍ତ୍ତମାନ ଘର ଭିତରେ କର କଡି ଲଗେଇ ଦଉଛନ୍ତି ସେଇ କଡି ଦିଅରେ ଦଉଡି ଲଗେଇକି ଝୁଲୁଛନ୍ତି। ଘର ଭିତର ଝୁଲିବା ଆଉ ସାଙ୍ଗସାଥି ମେଳରେ ଝୁଲିବା ଛାଡ଼ିବ।
ଆଗ କାଳରେ ଝିଅ ମାନେ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ ରଜ ବେଳେ
ହଁ ବ୍ୟବହାର କରୁଥିଲେ। ସିଏ
ଆଗେ ଆଗେ ଝିଅ ମାନେ ସବୁ ପାଦରେ କଦଳୀ ପାଟୁକା ଲଗେଇକି ଚାଲୁ ଥିଲେ କିନ୍ତୁ ବର୍ତ୍ତମାନ ଚପଲ ମାଡିକି ସେମିତି ଚାଲୁଛନ୍ତି। ଆଉ ଆଗେ ମୁଣ୍ଡ କୁଣ୍ଡେଇକି ରିବନ ଫିତା ବାନ୍ଧୁଥିଲେ ବର୍ତ୍ତମାନ ସେ ସବୁ ନାଇଁ ସ୍ପା କରିଦେଇକି ଚୁଟି ଖୋଲା କରିକି ବୁଲୁଛନ୍ତି। ଆଉ ଆଗେ ପିଠା ପଣା ରେ ମଉଜ ମଜଲିସ ରେ ଚଳୁଥିଲେ ଖାଇ ଦଉଥିଲେ ଏବେ ହଁ ମଟନ ନେଇ ଆସିବେ। ମଟନ କରିକି ଖାଇଦେବେ ଏଇଟରେ ତାଙ୍କର ସଉକୁ। ଚିକେନ ମଟନ ଏଇ ସବୁ କି ଆମ ସମୟ ଆଉ ଏ ସମୟ ଛାଡିବ ନିଶ୍ଚିନ୍ତ ଆଉ।
ହୁଁ
ଆଚ୍ଛା ଆପଣଙ୍କ କଥା ଶୁଣିକି ବହୁତ ଖୁସି ଲାଗିଲା ଆପଣଙ୍କ ଅନୁଭୂତି ଶୁଣିକି ବି ବହୁତ ଖୁସି ଚି ଲାଗିଲା ଆଉ ଆପଣ କୋଉ କୋଉ ପିଠା ସବୁ ଖାଇବାକୁ ଭଲ ପାଆନ୍ତି?
ମୁଁ ତ ବେଶୀ ଭଲ ପାଏ ମଣ୍ଡା ପିଠା ଖାଇବାକୁ ଭଲ ପାଏ। ଆଉ ପୋଡପିଠା ତ ବର୍ଷରେ ଥରେ ହବା କଥା ଥରେ ଦି ଥରେ ତଥାପି ମଝିରେ ମ ମଝିରେ ଆମେ କରିଦଉ ଆଉ। ପୋଡ଼ ପିଠା ଖାଉ କିନ୍ତୁ ପୂର୍ବପରି ଆଉ କରି ହଉନି। ଚୁଲି ଜାଳ ତ ନହିଁ ଆଉ ଗ୍ୟାସ
ଆପଣଙ୍କ ଠାରୁ ଆପଣଙ୍କ ଅନୁଭୂତି ଶୁଣିକି ବହୁତ ଖୁସି ଲାଗିଲା ଯାହା ହଉ ଆପଣଙ୍କଠୁ ବହୁତ କଥା ମୁଁ ଜାଣିବାକୁ ମଧ୍ୟ ପାଇଲି ଏବଂ ମୁଁ ବି ସୁଯୋଗ ପାଇଲି ଅନ୍ୟମାନଙ୍କୁ ଜଣେଇବାକୁ ଚାହିଁବି। ଆପଣଙ୍କ ସହିତ ଖୁସିହେରେ କଥା ହେଲି ସେଥିପାଇଁ ଧନ୍ୟବାଦ। ମୁଁ ଏଥର ରଖୁଛି।
ଆଜ୍ଞା।